ହଁ ଭାଇ ଶବୁ ଅଛି
ହଁ ଆପଣଙ୍କୁ ମୋ ଭୟସ୍ ଆସୁଚିତ
ଆଜ୍ଞା ଆଜ୍ଞା ଆଞା। ଆଉ କୋଉଁଠି ରହୁଚନ୍ତି ହଁ ହଁ। ମୋର ବିଜିନେସ୍ ଚାଲିଚି ଆଉ ଆପଣ କଣ କରୁଚନ୍ତି?
ହଁ ମୁଁ ଅଛି ଗୋଟେ ଫାଇନାନ୍ସ କମ୍ପନୀ ଫାଇନାନ୍ସ କମ୍ପାନୀରେ ଅଛି।
ଆଚ୍ଛା କଣ ଲୋନ ଲୋନ ସମସ୍ତଙ୍କୁ ଦଉଚନ୍ତି
ଆଜ୍ଞା ଆଜ୍ଞା।
କୋଉଠି ମାନେ ଘରେ ଅଛି।
ହଁ ନାଇଁ ନାଇଁ ଦରା ଫାଇନାନ୍ସ ଦରା ଫାଇନାନ୍ସରେ ଦରା ଆଜ୍ଞା ଆପଣ କୋଉଠୁ କହୁଥିଲେ?
ମୁଁ ବ୍ରହ୍ମପୁର କହୁଥିଲି ଆପଣ
ବ୍ରହ୍ମପୁର ବରମ୍ପରା
ହାଲୋ।
ହଁ ମୁଁ କହିଲି ବ୍ରହ୍ମପୁରରେବି ଆମ ବ୍ରଞ୍ଚ୍ ଅଛି ହାଲୋ।
ହଁ ଆଛା ବ୍ରହ୍ମପୁର କୋଉଜାଗାରେ ଅଛେ?
ବ୍ରହ୍ମପୁର ଅଛି ବ୍ରହ୍ମପୁର ମାର୍କେଟରେ ଅଛି ଗୋଟେ ବ୍ରାଞ୍ଚ ଅଛି ସେଥିରେ ଆମ ଦି ଜଣ ଅଛନ୍ତି ତାପଛ ଥିନୁନା ନାଆମ ଚିହ୍ନାଟା
ନଁ ବ୍ରହ୍ମପୁର ମାନେ କଉ ଜାଗା ଆମରତ ସବୁ ଲୋକାଲ ବ୍ରହ୍ମପୁର
ହଁ ସେ ସେ ସେମାନେ ସେଇବା ବ୍ରହ୍ମପୁର ମାର୍କେଟରେ ଆଉ
ମାର୍କେଟ ତ ଏମିତି ଛୋଟିଆ ମାର୍କେଟ ନାହିଁ ବ୍ରହ୍ମପୁର ବହ୍ମପୁର ବହୁତ୍ ବଢ଼ିଆ ବିରାଟ ବଡ଼ ମାର୍କେଟ
ସେ ନାଇ ଆକ୍ଚୁଲି ଯେମିତି ମୁଁ ବର୍ତ୍ତମାନ ଭଦ୍ରକରୁ ବିଲଙ୍ଗସ କରିଚି ତଭଦ୍ରକ ଭଦ୍ରକ ଆମର କହିଲେକି ଭଦ୍ରକ ମାର୍କେଟ କହିଲେ ସମସ୍ତେ ଜାଣିଚନ୍ତି ମାର୍କେଟ ମାନେ ଭଦ୍ରକ ସିଟି ଟା ଉପରେ ହିଁ ଅଛି ଆମର ଅଫିସ ସେମତି।
ଦେଖନ୍ତ ଭଦ୍ରକ ବ୍ରହ୍ମପୁର ଭିତରେ ବହୁତ ଡିଫରେନ୍ସ ଥାଏ ।
ହଁ ହଁ ହଁ ହଁ ଠିକ୍ ଅଛି ମୁଁ ବୁଝିପାରୁଛି ଗୋଟେ ହଁ ସେଇଟା ମୁଁ କନଫର୍ମ ନ କିନ୍ତୁ ବର ଉପରେ ଅଛି ଆମର ହଁ।
ହେଲା ଭଦ୍ରକ ଯଦି ଅଛି ନିଶ୍ଚୟ ବ୍ରହ୍ମପୁରରେ ଥିବ ଏତ ସନ୍ଦେହ ନାହିଁ ଆଉ।
ହଁ।
ଆଚ୍ଛା ଆଚ୍ଛା।
ଆକଚୁଆଲି ଆମର ଛି ବିଜିନେସରୁ ଆଉ ଆମର ମେନଲି ହେଇଗଲା କଣ ଗୋଟେ ପ୍ର କୋଟିଏ ଲୋନ୍ ଆସୁଛି ବି ନୂଆ ଆମର ଇଣ୍ଟ୍ରୋଡ୍ୟୁସ ହେଇଛି ଷ୍ଟାର୍ଟ ହେଇଗଲାଣି ଆପଣଙ୍କ ସେପଟେ ନୟା ବ୍ରହ୍ମପୁର ଗଞ୍ଜାମ ସେପଟେ ବେଶୀକାଲି ବହୁତ ଚାଲିଛି ବହୁତ। ଚାଲିଛି ମାନେ ସେପଟେ ଆପଣଙ୍କର ପଟା ସେପାରେଟେଲି ପଳେଇ ଆସୁଛି ସମସ୍ତଙ୍କର। ମାନେ ଆପଣ ପୁଅ। ପଟା ମାନେ ଆମର ଜମି ପଟା ଆମର ଜମି ପଟା ମଡିଗେଜ୍ ରଖିକି। ଲୋନ ଦିଆ ହଉଛି ହଁ ବ ବେଶି। ଏଲେ ସେଇ ଜିନିଷ ଟା ଆମର ସେପଟେ ଟିକେ ଅଧିକା ହଉଚି କଣ ପାଇଁ? ସେପଟେ ସବୁ କଷ୍ଟମୋର ଯେତିକି ଅଛନ୍ତି ନା ସମସ୍ତେ ନିଜ ଯେଦି ଅଛି ବାପାଙ୍କ ନାଁରେ ଅଛି ଜମି। ନହେଲେ ଅଛି କଣ ନିଜ ନାଁରେ ଜମି।
ହଁ ହଁ ଏପଟେ ସବୁ ମାନେ ତହସିଲରେ ଏବେ ବର୍ତ୍ତମାନ ସବୁ ରେକଡ଼ ଚେଞ୍ଜ କରୁଚି ତ ହେଇଯାଉଛି ବଧେ।
ମର ବା ସ ରିପଟିଙ୍ଗ ଟା ହେଇ ହଉଛି ନା ତ ସେପଟେ ଅଧିକ ଫାଇଲ ହଉଛି ସେଇଥିପାଇଁ।
ଆଜ୍ଞା ଆଜ୍ଞା ତାହେଲେ ଆପଣ କଣ ରେଟ୍ ଅଫ ଇଣ୍ଟରେଷ୍ଟ୍ କଣ ରହୁ ତାର ପ୍ରୋସେସର।
ଫୋର୍ଟଟିନ୍ ପର୍ସେଣ୍ଟ ଭଳିଆ ପରି ରହୁଛି ଫୋଟିନ ଥାର୍ଟିନ ଫୋର୍ଟନ ୱାନ୍ ରହୁଛି ଆଉ।
ଆଚ୍ଛା ଆଛା ଆଛା ଆଛା ହୁଁ।
ଇଣ୍ଟଷ୍ଟ ଟା ଠିକ୍ ଅଛି ଲ୍ୟା ଅନଂସ ହଁ କାଇଁନା। ଅଦର ଫାଇନାନ୍ସ ରେ ଟ୍ୱଣ୍ଟି ଏଇଟ ଟ୍ୱଣ୍ଟି ନାଇନି ଏମିତି ମାନେ ମିନିମମ୍ ଟା ଟ୍ୱଣ୍ଟି।
ଆଛା ହଁ ଟ୍ୱଣ୍ଟି ଫାଇଭ ଅଧିକା ତ ଯୋ ଯୋଉ ମାନେ
ହୁଁ ହୁଁ ନାଇଁ ନାଇଁ ଆମର ମୁଁ ମଗେଶ କଥା କହୁଛି ମଗେଶ ଲୋନ କଥା କହୁଛି। ପଂସି ଟିକେ ଅଧିକ ଆସିବ କହିଁ ନା ସେ ଟ୍ୱଣ୍ଟି ଫାଇଭ ପାଖାପାଖି ପଳେଇ ଆସ ସମସ୍ତଙ୍କର ଟ୍ୱଣ୍ଟି ଫାଇଭ। ଟ୍ୱଣ୍ଟି ନାଇନ ଥାର୍ଟି ଟୋ ବାଜାଜ ତ ଆମର ଥାଟି ଥ୍ରୀ ବୋଧେ ନଉଛି। ଆଉ ଗୋଟେ ହଁ ସାର୍ ମାନେ ଆକଚୁଆଲି ଜିନିଷ ସାର୍ ମୁଁ। ଯେନୁଇନ କଥା କହିବାକୁ ଗଲେ ଅଧିକା ତ କହିବେ ବଟ ନା ନେବେ। ଅଧିକ କହିବେ ଟିକେ କମ କହିବେ କାହିଁନା କଷ୍ଟମର ବି। ସାଟିସ୍ଫାଇ ହବା ଦରକାର ହଁ।
ଲାଗି ରହୁଛି ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଛା ତାହେଲେ ଆପଣ କଣ ସେଲସରେ ଅଛନ୍ତି ନା।
ନାଇଁ ନାଇଁ ମୁଁ ଅଛି କ୍ରେଡିଟରେ ଅଛି।
ଆଚ୍ଛା କ୍ରେଡିଟ ବି ଆପଣ କରୁଚନ୍ତି।
ହୁଁ ହୁଁ। ସେଇଥିିନାଇଁ ପ୍ରପର ଲୋକେସନ ଆପଣଙ୍କୁ କହିପାରିଲି ନା କାହିଁକ ନା ଆମ କ୍ରେଡିଟ୍ କେବଳ ଅଛନ୍ତି କେ ତେ ବ୍ରହ୍ମପୁରର ଅଛି ଜଣେ। ଏ ଯିଏ ନୟାଗଡ, ଗଞ୍ଜାମ, ବ୍ରହ୍ମପୁର ତିନିଟା ଦେଖୁଛି ଆଉ ସେ କୋଉ ପ୍ର
ନାଇ ନାଇଁ ଗ ଗଞ୍ଜାମ ଗଞ୍ଜାମ କହିଲେ ସେ ଗୋଟେ ସେପାରେଟ ଜାଗା। ବ୍ରହ୍ମପୁର କହିଲେ ବି ସେପାରଟ ଜାଗା।
ହୁଁ ମୁଁ ସେ ହଁ ସେଇଟା ସେଟା ତ ମୁଁ ଜାଣିଛି ମୁଁ ସେଇଟା କହୁଛି ଯେ ଆମର ଅଫିସ ତିନି ଜାଗା ଅଛି ଆପଣଙ୍କର ଗଞ୍ଜାମ ରେ ଗୋଟେ ଅଛି। ଗୋଟେ ବ୍ରହ୍ମପୁରରେ ଅଛି ଆଉ ଗୋଟେ ନୟାଗଡ ରେ ଅଛି। ନୟାଗଡ ରେ ଦି ତିନିଟା ଜାଗା ଅଛି କିନ୍ତୁ ଏ ଏ ଚାଲୁଛି ଏକ୍କଚୁଲୀ ନୟାଗଡ଼ ମେ ବ୍ରାଞ୍ଚ ଚାଲିଛି ମାନେ ଡିଲିଂସି କରୁଛି ଲ୍ୟାବ ପାଇଁ କର୍ପୋଟ ସେ ଆମର ଭୁବନେଶର ହଁ ଭୁବନେଶର ବ୍ରାଞ୍ଚ ଠୁ ମେନ୍ ବ୍ରାଞ୍ଚ ପାଇଁ। ହଁ ଏଟା ଏକ୍କଚୁଲି ହେଇଯାଉଛି ଆମର କଣ କହିଲେ? ୟୁପି ବେଶ ୟୁପି ଆନ୍ଧ୍ର ବେଶ ସବୁ।
ଫଫ୍
ୟୁପି ଆନ୍ଧ୍ର ମାନେ ଆକଚୁଆଲି ଷ୍ଟାର୍ଟିଂ ଏ ଏ ଫାଇନାସ୍ ହେଇଥିଲା ଆନ୍ଧ୍ରରେ। ହଁ ଆନ୍ଧ୍ର ରୁ ସିଫ୍ଟ ହେଲା କୋଉଠିକ ୟୁପି ତ ୟୁପି ତାର ଯୋଉ ଆମର କୁହନ୍ତି କଣ ମେନ ସବୁଡି ରହୁଛି ସେଠି। ତାପରେ ଆମ ଓଡିଶାରେ ହଁ କର୍ପୋରେଟ ହଉଛି ସେଠି ଆଉ ତାର ଗୋଟେ ସବୁଡି ରହିଛି ଦିଲ୍ଲୀରେ ରହିଛି କିନ୍ତୁ ଦିଲ୍ଲୀ ଟା ଏତେ ନାଇଁ ଆଉ ସପୋଟିଂ ର ଅଛି ଆମର ୟୁପି ରୁ ଯେହେତୁ ବହୁତ ପୁରୁଣା ହେଇଗଲାଣି ନା ୟୁପି ଯୋଉଟା ପୁରୁଣା ରହୁଛି। ସେଇଟାକୁ ସେମାନେ ବେଶ କରୋଉଛନ୍ତି ଆଉ।
ହଁ ହଁ ହଁ ମାନେ ଲୋକଙ୍କୁ ଗାଇକି ଚା ଆସିବର ଅଛି ଗୋଟେ ଦୂର ଜାଗା ନା ସେଇଟା ଭଲ ହେଇଥିବ ନିଶ୍ଚୟ। ସେଇ ଜିନିଷଟା ଗଟେ ଆଣୁଛନ୍ତି ଆଚ୍ଛା ତାପ ନଲେ ବି ଗୋଟେ ପୁରଣା ଗ ମାନେ।
ହୁଁ, ହୁଁ
ଆପଣ କେତେ ବର୍ଷ ଅଛନ୍ତି ଜବ କରୁଛନ୍ତି।
ମୋର ହେଇଗଲା ଏଇଟା ଆଠ ବର୍ଷ ସଙ୍ଗିନୀ।
ଆଚ୍ଛା ଆଚ୍ଛା ଆଚ୍ଛା ହେଲେ ଯଦି କାହାର ଲୋନ ଦରକାର ହବ ଆପଣଙ୍କ ସହିତ କଣ୍ଟା ଆମର କିଛି ହେଇପାରିବ ନାଇ ମରଗେଜ ଲୋନ୍ ଲୋନ୍ ଆ
ଅଛି ଯାହା ବି ହେଲେ ଚଳିବ।
ଅନସିକ୍ୟୁରିଟୀ କେମିତି ଦଉଛନ୍ତି?
ଅନସକ୍ୟୁରିଟୀ ଆକଚୁଆଲି ବିଜିନେସ ଲୋନ୍ ଟା ପ୍ରାୟୋରିଟି ମାନେ ବିଜନେସ ଥିବ କଷ୍ଟମର କିଛି ଆମେ ସେ ଅନୁସାରେ ବେଶି
ବିଜିନେସ ଧରିନେବେ ରହନ୍ତୁ। ଦୋକାନ କରିଛି ତା ଜି ଏସ୍ଟି ନାଇଁ କି କିଛି ନାହିଁ କିନ୍ତୁ ଦୋକାନ ଅଛି।
ହଁ ହଉ
ସେ ବିଷୟରେ ଆପଣଙ୍କୁ ଦେଇପାରିବେ।
ସେ କେବଳ ଉଦ୍ୟମ ସେ ଉଦ୍ୟମ ସାର୍ଟିଫିକେଟ ଖୋଲି ସେ ଉଦମ ଯୋଉ ଆମର ନୂଆ ଆସ ଉଦ୍ୟମ ରେଜିଷ୍ଟେସନ ହଁ ସେଇଠି ଯଦି ଅନଲାଇନ ଏବେ ବି କରିଦେଲେ ଚଳିବ କିଛି ଟା ହଁ ଭଲ ଏଇଟା ଆମର ୱାନ ପରସେଣ୍ଟ ଆମ ଇଣ୍ଟରେଷ୍ଟ୍ ରେଟ ଇଣ୍ଟରେଷ୍ଟ୍ କମୁଛି। ଏଇଟା ଆକଚୁଆଲି ଆର ବି ଆଇ ଗାଡଲାଇନ୍ସ ଅନୁସାରେ ଚାଲିଛି। କିନ୍ତୁ ସବୁ ମାନେ ବିଜନେସ ସେକ୍ଟର ମାନେ ଉଦ୍ୟମ କରିବା ଅଣ୍ଡା ରୋ ହେଇଯାଇଛି। ସେ ହଁ ସେଇଥିପାଇଁ ସେଇଟା ଥିଲେ ହେଇଗଲା ଆଉ କିଛି ନାହିଁ। ବାସ୍ ଯୋଉମାନେ ଯିବେ କ୍ରେଡିଟ ଯିବ ଆଗେ ଯିବ ସେଲସ୍ ଯାଇକି ଆପଣଙ୍କ ବିଭଗରେ ଚେକ୍ କରିଦବ ସେ ବିଲ୍ ଟା ଦେଖିଦବ। ଦେଖି ସାରିଲା ପରେ ଦେଖିବ ଓବିକେଲ୍ସନ୍ ଆପଣଙ୍କ ମାନେ ଇ ଏମ ଆଇ କେତେ କଣ ଚାଲିଛି କଣ ନାହିଁ ସେଇଗୁଡା ଦେଖିବ। ଦେଖି ସାରିଲା ପରେ ତାକୁ ଏ ସାଟିସଫାଇ ଲାଗିବ ସେ ଆପବି କରିଦବ।
ଆଚ୍ଛା ଆଚ୍ଛା।
କାହିଁକି ନା ଆପଣଙ୍କ ପାଖେ ଯଦି ଆପଣଙ୍କ ଗୋଟେ ଲୋନ ମାନେ ଇ ଏମ ଆଇ ନ ଦେଇ ପାରୁଛନ୍ତି ତ ଯିବ ସିଏ ଯିବ ନା। ଯିଏ ଯିବ ହଁ ସେ ଆପ୍ଲାଏ କରିବେ ସିଏ ଯିବ। ହଁ ତାପରେ କ୍ରେଡିଟ ଆମର ଯିବ, କ୍ରେଡିଟ ଯାଇକି ଆପଣଙ୍କ ସପ ଦେଖିବ ଆପଣଙ୍କ ଭେଣ୍ଡର ଦେଖ ଖିବ, ଯୋଉଠୁ ଆପଣ ସାମାନ ଆଣୁଛନ୍ତି ସେଟା ବି ଟିକେ ଚେକ୍ କରିବ, ଆଉ ଦି ଚା ତା ପାଖ ପଡୋଶୀ ମାନଙ୍କ ନେବର ଚେକ୍ କରିବ କଲ୍ କରିକି ଆପଣଙ୍କ ପାଖ ଚାରିବ କି ହଁ
ଆଚ୍ଛା ତାର ମାନେ ଇଏଟା ଫିଡବ୍ୟାକ୍ ନେବା ପାଇଁ
ବେଶି ଖାଲି ଫିଜିକାଲି ଭିରିଫିକେସନ୍ ଉପରେ ସବୁ ଡିପେଣ୍ଡେଣ୍ଟ ଯଉ କ୍ରେଡିଟ ଯିବ ସେ ଆପଣଙ୍କୁ ଫିଜିକାଲି ଭେରିଫିକେସନ କରିବ କି କଣ କଣ ଅଛି? କଣ ମାନେ କେତେ ଦିନ ହେଲା ଦୋକାନ କଲେଣି? ଜେନୁଇନ କି ନାହିଁକି ଆଉ କାହା ଦୋକାନରେ ବସିଯାଇଛନ୍ତି ଆପଣ ଆଉ ଆମକୁ ଦେଖ ଦେଖଛନ୍ତି କି ମୋ ଦୋକାନ। ହଁ ହଁ ଏ ବେଶିକାଲି କ୍ରେଡିଟ ଯିବ ସେ ଗଲାବେଲି ତାର ପଲିସି ଅଛି ସେ ଦେଖିବ। କି ହଁ ତାପରେ ଏଇଆ, ଆମର ଇଏ ପଲିସି ଅଛି କଣ ଯେହେତୁ ଲକ୍ଷ ଟଙ୍କା ଇ ଏମ୍ ଆଇ ଜଣେ କଷ୍ଟମର ଦଉଛି, ସେ ଆପଣଙ୍କ ପାଞ୍ଚ ଲକ୍ଷ ଟଙ୍କା କମ ପାଇଁ ନଉଚି ଆମଠୁ, ସିଏ ତ ଡାଇରେକ୍ଟ ଆପ୍ରୋଚ କରିପାରିବ ନା ବ୍ୟାଙ୍କ କୁ କି ତାର ଦଶ ଲକ୍ଷ ଟଙ୍କା ତାର ନେଇପାରିବ। ତ କଣ ପାଇଁ ଆମ ପାଖରୁ ପାଞ୍ଚ ଲକ୍ଷ ନଉଛି, ଆଚୁଆଲି ତାର ବିଜନେସ ଅଛି।
ନାଇଁ
ନାଇଁ ନାଇଁ ଆମର ଅଛି ଦଶ ଲକ୍ଷ ପର୍ଯ୍ୟନ୍ତ, କିନ୍ତୁ ହଁ ପିଲା ଆପ୍ଲାଏ କରନ୍ତିନି କାହିଁକିନା ଦେଖନ୍ତୁ ପିଲା କୁ ସବୁ କିିଛି କରିବାକୁ ପଡିବ, ଗୋଟେ ଯଦି ଇ ଏମ ଆଇ ଆମର ମା ବାଉଁଶ୍ ହେଉଛି, ସିଏ ଜାଇକି ଆପଣ ଫିଜିକାଲି ଯାଇ କ୍ୟାସ୍ ଆଣିବ କି କଣ କରିବ, ଆପଣଙ୍କ ସହିତ କଣ ଡିଲ୍ କରିବ? ସିଏ ଜାଣିଛି, ଆଉ ସିଏ ଯଦି ଅ ଆପଣଙ୍କୁ ଦେଖିକି ଦୋକାନକୁ ଦେଖ ଖିକି ଲାଗୁଛି ସେ ହଁ ପାଞ୍ଚ ଲକ୍ଷ ସାର୍ ମୁଁ ଆପ୍ଲାଏ କଲେ ସାର୍ ଆସିକି ଦେଇପାରିବେ। ହୁଁ ସିଏ ଗୋଟେ ତାର ରହୁଛି କନସିଡର ଆଉ ପିଲା ବି ଏତେ ମାନେ ପ୍ରିଫର୍ କରୁନାହାନ୍ତି ଅଧିକ ଏମାଉଣ୍ଟ ଦେଇକି ଅସିକ୍ୟୋର୍ଡ ରେ ରିସ୍କ ନେବାକୁ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଜିିକାଲି ଟଙ୍କା ପଳେଇଲା ପରେ ଲୋକଙ୍କଠୁ ଆସିବାଟାବି ଠିକ୍, ମଡିକେଜ ରଖିଦଲେ ଆପଣଙ୍କର କିଛି ପ୍ରୋବ୍ଲେମ ନାହିଁ।
ମଡଗେଜି ରଖିଲେ ଆମର ଟେନସନ ନାହିଁ। ଦଶ ଲକ୍ଷ ନିହନ୍ତୁ ପନ୍ଦର ଲକ୍ଷ ନିହନ୍ତୁ ଦେଇହବ।
ହଁ ହଁ ହଁ। ଆଚ୍ଛା ଆଚ୍ଛା।
ଅଣସିକ୍ୟୁର୍ ଟା ବି ଏ ଏବେ ରିସେଣ୍ଟଲି ମୁଁ ଗୋଟେ ଯାଇଥିଲି କଷ୍ଟମର ପାଖକୁ ଭିଜିଟରେ। ଯେଏ ଆମର ଯିଏ ଆମର ସେଭ ସେଡିକ ଖେଳାଡ ହେଡ ଅଛନ୍ତି। ଭୁବନେଶ୍ବରରେ, ସିଏ ଆସିଥିଲେ ପିଡି କରିବା ମାନେ ଭିଜିଟ କରିବାକୁ କଷ୍ଟମର କୁ। ହଁ ମାନେ ଯେତେବେଳେ ଲୋନ୍ ଦିଆ ହେଇଥିଲା, ସେ ଟାଇମ କଥା। ତାକୁ ସିଏ ଆସିଥିଲେ, ଭିଜିଟ କଲେ, ସବୁ କରିକି ତାକୁ ଆଠ ଲକ୍ଷ ଟଙ୍କା ସମଥିଙ୍ଗ ସାଙ୍ଗସଙ୍ଗ କରିଥିଲେ।
ଆଜ୍ଞା।
ହୁଁ ବର୍ତ୍ତମାନ ତାର ହେଇଗଲା ବର୍ଷେ ଆଠ ମାସ ଭଳିଆ। ତାର ହେଇଛି ଛତିଶ ନା ବୟାଳିଶ ମାସ କଣ କରୁଥିଲା। ଛତିଶ ମାସ ପଡିଥିଲା ହେଲା ସେ ଜମାରୁ ହେଇଛି ବର୍ଷେ ସାତ ଆଠ ମାସ ଆଉ ରେଷ୍ଟମାଉଣ୍ଟ। ଦୋକାନ ସେ ଟାଇ ରେ ମୁଁ ଫଟୋ ଖୋଲିକି ଦେଖିଲି ଦୋକାନ ସେ ଟାଇମରେ ବିରାଟ ବଡ ଦୋକାନ ଖ ସେଲିଂ ଦୋକାନ ବହୁତ ବଡ ଦୋକାନ। ତ ମୁଁ ଯାଇ ପହଞ୍ଚିଲା ବେଲୁ ସେ ଲୋକ ଟୋଟାଲି କାନ୍ଦି ପକେଇଲା। ତାର ହାଟଚୋକ୍ ହେଇଛି ପାସ୍ଟ ଆଟାକ୍ ମାନେ ଯ ଫାଷ୍ଟ ଆଟାକ୍ ହାଷ୍ଟ ଆଟାକ୍ ହଟଅଟାକ୍ ହେଇଛି ଫାଷ୍ଟ ଟାଇମ।
ହୁଁ।
ସେ ଟୋଟାଲି ଆଉ ଯାଇପାରୁନି ବିଜନେସ ବୁଝି ପାରୁନି।
ଆଛା।
ହଁ ସେ ଆଉ ଇ ଏମ ଆଇ ସେଥିପାଇଁ ଦେଇପାରୁନି।
ହଁ।
ସେ ତାର ତିନି ମାସ ହେଲା ଇ ଏମ ଆଇ ଦେଇ ପାରୁନି ତାପରେ ପେସର ଆସିଲେ ତ ଆମେ ଯାଇକି ଭିଜିଟ କଲୁ ଭିଜିଟ୍ କଲା ପରେ ଦେଖିଲୁ କି ଆ ସେ କଷ୍ଟମରେ କହୁଛି କହୁଛି କି। ସର ମତେ ଆଉ ଦି ତିନି ମାସ ଦିଅନ୍ତୁ ମୁଁ ଟିକେ ରିକଭରି ହେଇଯାଏ ଆପଣଙ୍କୁ ତାପରେ ଆପଣଙ୍କ ପଇସା। ମାମ୍ ଅଧିକ ଅଧିକ କରି ଦେଇଦବି ମୁଁ କହିଲି ହଁ ଦେଇଦବ ନି ଠିକ ଅଛି ଯେ ଏତେ ବଡ ବିଜନେସ ହଣ୍ଡେଲ କରୁଛ ମାନେ ନିହାତି ଲୋନ ଆଗକୁ ଦରକାର ପଡି ଆମଠୁ ନିଅନ୍ତୁ ଆଉ ଯଉଠୁ ନିଅନ୍ତୁ ଲୋନ ତ ନେବେ ନା ଏଟଲିଷ୍ଟ। ଆଉ ଆପଣଙ୍କ ସିଭିଲ୍ ଟା ଖରାପ ହେଇଗଲା ଆଉ କୋଉଠି ନେକ୍ସଟ୍ ମିଳିବ ହୁ।
କାମ ଆସଛେ ମୁଁ ଆପଣଙ୍କୁ ପୁଣି ଆଉଥରେ କଥା ହବା।
ଠିକ୍ଛି ଠିକ ଅ ଠିକଛି ଥ୍ୟାଙ୍କୟୁ।
ହଉ ଧନ୍ୟବାଦ ଧନ୍ୟବା। କାଟ ହାଲୋ। ହାଲୋ। ହାଲୋ।